ହ
ଶୁଭ ସକାଳ ଭାଇ।
ହଁ ଶୁଭ ସକାଳ ଶୁଭ ସକାଳ।
ଆ କଣ ଭାଇ ଭଲ?
କଣ ଭଲ ଭାଇ ଭାରି ଖଆ ପଚାର ଦଶା ପୁଷ ମାସ ଆଉ ଖାଲି ବର୍ଷା ଜେ ବର୍ଷା ବର୍ଷା ଆଉ ଘରୁ ବାହାରି ଯଉନି ଆଉ, ଆଉ କଣ ହବ। ବର୍ଷା ଶହେ ଶହେରେ ଚାଲିଛି ଆମ ପାଖରେ ତମ
କୁ କାମ କରି ଆଇଛ ଯେ କି କାମ ମନଜ୍ଞାନ ଦେଇଛ କାଇଁ ଫୋନ ଫାନ କରିନକି ମନେ ପକେଉନ?
କି କାମ ହବ ଭାଇ ଖାଲି ବର୍ଷା ତ ଖାଲି ଯିବାକୁ ତରସ ହେ ଆସିବାକୁ ତରସ ଲାଇନ ପଳଉଛି। ସେ ବର୍ଷା ହଉଛି କାମ କରିବାକୁ ଇଚ୍ଛା ହଉନି ଆଉ କଣ କରାହବ ଭାଇ ତମଆଡେ ବର୍ଷା ହଉନି କି?
ଆ ଆମ ଆଡେ ବର୍ଷା ହେଇଥିଲା ପଅରଦିନଠୁ ଚାଲିଥିଲାତ କାଲି ଉପଳା କାଲି ଏଗାରଟା ବେଳକୁ ଛାଡିଲା ଯେ ଟିକେ ଛାଡ଼ିଥେଲା ଏ ରାତିରେ ଆଉଥରେ ପକେଇଛି ଏବେ କାଇଁ ହେଇନି ଆଉ। ଫାଙ୍କାଅଛି ପୁରା ବର୍ଷା ହେଇନି ହବ ମେଘ ହେମିତି ଉଠେଇକି ରଖିଛି ହବ ମତେ ଲାଗୁଛି ଆଉ।
ଆମ ଇଆଡେ ଭାଇ ବର୍ଷା ଚାଲିଛି କିନ୍ତୁ। କଣ କରାହେବ ହଁ ବା ଏବେ ବି ଚାଲିଛି ଆଉ କଣ ହବ।
ଆଉ କାମ ଫାମ ପାଇଁ ଭାଇ ହଇରାଣ ହଉଥିବ।
କାମ କରିବା ତ ଭାରି ହଇରାଣ ହେଇ ଟାଇମ୍ କୁହା ହେଲା ଦଶା ପୁଷୁ ମାସ।
ଏହେ।
ଆଉ କଣ ହବ ସିଏ ତ ବର୍ଷା ପବନ ହେଇକି ପଡିଚାଲିଛି। ଆଉ ବର୍ଷାଟା ଛାଡିଲେ ଡାଉନ ସିଜିନ ଏକରେ ଦୁଇରେ ପା ବର୍ଷା ଟା ଛାଡିଲେ ସିନା କଣ ଗୋଟେ ମାଲ୍ ଟେ ଯିବ କି ମାଲ୍ ଟେ ଆସିବ କଣ ହବ।
ହୁଁ
ଆଉ ମୁଖ୍ୟ ଜିନିଷ ତ ବର୍ଷା ତ ଛାଡିବାର ନାହିଁ ଆଉ କୋଉ ଦଶ ମିନିଟ ପନ୍ଦର ମିନିଟ୍ ଛା- ମାଲ ଗୋଟେ ଲୋଡ଼
ହଁ ବର୍ଷାକୁ ପ୍ରାୟ କାମ ବର୍ଷାକୁ ମାଲ ଲୋଡ କରିନୁ ପାଣି ଫାଣି ପଡି ନଷ୍ଟ। ହେଇ
ହେ ବା ଯାହା ହେଇନି ଖଣ୍ଡେ ପଟେ ଯାଉଛି ପାଲ ଘୋଡେଇକି ପୁରା ଭଲସେ ଯେ। ଆଉ କଣ ହବ ଆଉ ସେ ବ ର୍ଷା ଯୋଗୁ ସେଥିପାଇଁ ଟିକେ ବସିବା କଥା ଆଉ ତାପରେ କଣ ହେଇଥିଲା କହିଲ ଭାଇ ପର ଦିନ ତିନି ଚାରି ଦିନ ତଳେ ଆମ ଟ୍ରାନ୍ ବିଜୁଳି ମାରିଦେଇଥିଲା।
ହଁ
ହଁ ସେ ବିଜୁଳ ମାରିକି ଫୁଟିକି ଇଆଡେ ଦି ଦିନ ପର୍ଯ୍ୟନ୍ତ ଅନ୍ଧାରେ ରହିଲୁ।
ଏ ହେ ସାର୍ କଣ ଏବେ ରିପେୟାର କରାହେଲାଣି।
ହଁ ସେ ଟାନ୍ସ୍ ମିଟର୍ ଆସି ବସିଲା ଆଉ କଣ ହବ ନୂଆ ସଡନ ପୁଣି ଟାଇମ୍ ଲାଗିବ ତିନ୍ ଦିନ୍ ଲାଗିଗଲା ଗୋଟେ ଟ୍ରାନ୍ସମିଟର୍ ବସିବାକୁ।
ହଁ
ଆଉ ସେଇଥିରେ ପୁଣି ସିଏ କୁଆଡେ ଗୋଟେ ଅଧଘଣ୍ଟା କହିବାକୁ ଗଲେ ଅଧଘଣ୍ଟିଆ ଯିବୁଗୋଟେ। ଚାର୍ଜ ବସେଇବି। ଆଜି ବି କୋଉ ଚାର୍ଜ ରହିବ ଭାଇ ଦିନଯାଙ୍କ ବସିବୁ ଚାର୍ଜ ନଥିବ କେଞ୍ଚି କେଞ୍ଚି ଆସିଲା ବେଳକୁ ଚା ଆଉ ଫୋନ୍ କାହାକୁ କରିବୁ।
ଏହେ ହେ।
ସେମିତି ହେଇକି। ସେମତି ହେଇକି ଚାଲିଛି ଆଉ କଣ ହବ।
ଆଉ ଖିଆପିଆ କଣ ହେଲାଣି ନା ହେଇନି।
ଖିଆ ପିଆ‌ ହେଇନି ମୋ ରୋଷେଇ ଚାଲିଛି ଏପଟେ ଭାତ ଡାଲି ଚାଲିଛି ଆଳୁ ଭଜା ଟିକେ ହଉଛି ଆଉ କଣ କରିବା। ଆଜି ସୋମବାରଟା ତ।
ଆଜି କାମ ନାହିଁ?
କାମ ଅଛି ମ କାମ ହବ ଯିବ ବର୍ଷଟା ଟିକେ କମିଲେ ଯିବୁ ଆଉ। କାନ୍ଦିବା ବ ତ ଓଦା ହେଇଯିବ ଆଉ କଣ କାମ ହବ ବର୍ଷାଟା ଟିକେ କମିଲେ ଯିବୁ ଆଉ।
ଆଉ ନିଦ କଣ ସବୁ ଛାଡ଼ି ସାରିଲଣି ନା ହେଇନି।
ଏ ନାଇଁ ପିଲା ଯାଉଛନ୍ତି ଗୋଟେ ଗୋଟେ ନିତ୍ୟ କର୍ମ ସରିଲାଣି ମୁଁ ଏଇଠି ଅଛି ରୋଷେଇଆ ବସିଥିଲା ତ ମୁଁ ବସିଥିଲି ରୋଷେଇ କରିବାପାଇଁ। ଶୋଇଲେ ତା କରିବା ଆଉ କହି ଆପଣଙ୍କ ରୋଷେଇ
ହଁ, ହଁ,
କଣ କହିଲ?
ହ୍ୟାଲୋ, ଭାଇ ରୋଷେଇବାସ କଣ ଆସୁଛି? କଣ କଣ ଆଇଟମ ଆସୁଛି କରି? ଆପଣଙ୍କୁ କଣ ରୋଷେଇବାସ କରି ଆସିବ ଆଇଟମ୍? ଆପଣଙ୍କୁ ରୋଷେଇବାସ ଆଇଟମ୍
ମୋତେ ହେଇ ରୁମ୍ ରେ ଯାହା ନର୍ମାଲି ସେଇ ଭାତ, ଡାଲି, ଭଜା, ଝୋଳ ଚିକେନ ଫିକେନ ଆଉ ଚିପ୍ସ ଛଣାଛଣି ଏଇଭଳିଆ ସବୁ ଆଉ। ଘରେ ନର୍ମାଲି ଯାହା ରୋଷେଇ ହଉଛି ହେଇ ଗୁଡା ଆଉ।
ତାହେଲେ ବାହାସାହା ହେଲେ ତ ଟେନସନ ନାହିଁ ଆଉ ରୋଷେଇ ସିଏ ନ କଲେ ବି ତମେ ନିଜେ ନିଜେ ରୋଷେଇରେ ଖାଇପାରିବ ଆଉ।
ନା ଘରେ ମୋର କେତେବେଳେ ଶ ପସନ୍ଦ ମୁଁ ଘରେ ନ ହବ ମୁଁ ଯାଇ ବାହରେ ଖାଇବି।
ଓହୋ ବାହାରେ ରହିଲେ ଟିକେ ରୋଷେଇବାସ କରନ୍ତ। ଦ ନା ଆସି ନା ଆଉ ଗାଁ କଲେ କଣ ଘରେ ତ ରୋଷେଇ କରିଦଉଛ କଣ ଜାଣିବ ଆଉ।
ହଁ ଘା ଦଷ ଯ ଘାଦ ରୋଷେଇ ନକଲେ ବି ଘରେ ରୋଷେଇ କରିବାକୁ ଇଚ୍ଛା ହଉନି କେତେବେଳେ
ଆମେ ଇଆଡ଼େ ବାହାରେ ଆଡେ କାମକୁ କାମ ହବ ରୋଷେଇକି ରୋଷେଇ ସବୁ ହଣ୍ଡା ମଜା। ହଣ୍ଡା ଡେକ୍ଚି ମଜା ହବ ପାଣି ଆଣିବାର ଆମ ମାନଙ୍କର
ହଁ।
ବାହାରେ ରୋଷେଇବାସ କର, ହଣ୍ଡା ହଣ୍ଡି ମାଜ ପ୍ୟାଣ୍ଟ ସାର୍ଟ ସଫାକର ସବୁ କରିବାକୁ ପଡୁଚି।
ହଁ ସବୁ ତ ନିଜେ କରିବାକୁ ପଡିବ, ବାହାରେ ରହିଲା ମାନେ ଆଡେ। କାମକୁ କାମ-କାମ ଯୋଉଦିନ ନଥବ, ସେଇଦିନ ନିଜ କାମ ଥିବ ଢେର ପେଣ୍ଟ ସାର୍ଟ ସଫା। ସଫା କରେ ରୁମ୍ ଓଳା ଓଳି କରେ ସଫା କରେ।
ସେୟାବା ସେ ଗୋଟେ ପୁଣି ସେ ଗୋଟେ ପରିଶ୍ରମ। ଆଉ କଣ ହବ ସେମ୍ତି ଚାଲିଚି ସଂସ୍ଥା ଆଉ।
ହଁ।
ଏ କଣ ଗାଁ ରେ କଣ କାମ ଦାମ କରୁଛନ୍ତି ନା ଅଛନ୍ତି ଗାଁରେ ଏମିତି ଖାଲି? ପଢାପଢି ଚାଲିଚି?
ହଁ ପଢାପଢି ଚାଲିଚି, ପଢାପଢି ସଇଲାଣି ମ। ପ୍ଲସ୍ ଥ୍ରି ସରିକି ତିନି ବର୍ଷ ହେଲାଣି ଗାଁରେ ଅଛି।
ଜ ବ୍ ପାଇଁ ଆଉ ତାହେଲେ ଗାଁ ଆଡେ କଣ ଆପଣ ବର୍ଷ ର୍ଷାର କେନ୍ତି ହାଲ୍ ଚାଲ ପାଣି ପବନ?
ଗାଁରେ ବର୍ଷା ହଉଥେଲା କାଲିଠାରୁ ପଅର ଦିନଠୁ ଫେରେ ଆଜି ରାତିରେ ଟିକେ ହେଇଥେଲା। ଏବେ କାଇଁ ଆଉ ବର୍ଷା ହେଇନି, ଦିନଯାକ ହେଇନି ହବ କିନ୍ତୁ ଆଉ ମୁଁ ଉଠେଇ ରଖିଛି ମେଘ ଆଉ।
ଆଉ ଧାନ ଫାନ କେନ୍ତି କଣ ଏପଟେ ହେଲାଣି?
ହଁ ଏବେ ବର୍ଷା ଟିକେ-ଟିକେ ହେଲା ତ ଧାନ ଗଜା ହେଇନଥିଲା ବୋଲି ଟେନ୍ସନ୍ ହେଇଥିଲେ ଏବେ ଧାନ ହେଲାଣି ସବୁଆଡେ ଟିକେ-ଟିକେ ହେଇଗଲାଣି ବ ଚକେ-ଚକେ।
ଓହୋ ଆଉ ଗୋଟେ ଯୋଉ ସର୍ଭେ କରୁଥିଲେ ଆପଣ କରିଥିଲେ କି?
ହଁ ସର୍ଭେ କାମ ଯୋଉ ଧାନ ଧାନର?
ହଁ ଗୋଟେ ଏଇ ଚାଷ ଗୋଟେ ସର୍ଭେ ଆମେ କରୁଥିଲୁ ଆଗରୁ ତମ ଆଡେ ହେଲେ କରୁଚନ୍ତି ଏଇ ଚାଷ ସର୍ଭେ?
ହଁ-ହଁ ହେଇଟା ଦିଟା ଆମ ଆସଛି ଖରା ଦିନେ ଗୋଟେ ଆସଛି ଖରିଫ୍ ଫସଲ ଗୋଟେ ଆସୁଛି, ତାପରେ ଶୀତଦିନେ ରବି ଫସଲ ଆସଛି ମୁଗ ଫୁଗ ସବୁ।
ହଁ।
ହ।
ଆପଣ କରୁଛନ୍ତି ସେଇଟା?
ଆଉ ତମେ କରିବ କି?
ହଁ।
କିରିବ ବୋଲେ ହଁ କରିବ ବୋଲି କହିବ ଆଇଡି ଗୋଟେ ବନେଇଦବା, ଖରାଦିନ ବର୍ଷା ଦିନରେ ତମର କାମ ସିଜିନ୍ ଡାଉନ୍ ଆସିକି ଗାଁରେ ମାସେ ଦି ମାସେ ହେଲେ କାମ କରିଦବ। ତିରିଶ୍ ଚରିଶ୍ ହଜାରେ ମିଳିଯିବ ହେଲେ।
ହୁଁ କାମ କଣ ଯିଏ ମନ ସିଏ କରିପାରିବ ସେ କାମ?
ହଁ ତମ ଭାଇ ବି କାଲି ପଚାରୁଥିଲେ କାମ କରିବେ ବୋଲି ଯାଇଥିଲ ଯୋଉ।
ଓହୋ।
ସେ ପଚାରୁଥିଲେ କହିଲେ ତମ ପୁଅ କଣ କ ସବୁ ବୁଝାବୁଝି କରୁଛନ୍ତି ତ ମୁଁ କହିଲି ହଁ କହିଲେ ହଁ ତମ ପୁଅକୁ ପଚାରିଆ ଆଉ ମୋର ଟିକେ କରିଦବ, ମୁଁ କହିଲି ହଉ ତାଙ୍କ କ ଥା ହେଇଯିବ ଆଉ।
ହଁ ମୋର ଟିକେ ହେଲେ କରିଦେବେ, ନାଇଁ ମୁଁ ହେଲେ ଟିକେ ଚାଷ କରିବି ତ। ସେ କରିଦେବେ ଟିକେ ଆଉ, ବର୍ଷା ସିଜିନ୍ ଯୁଆଡୁ ଯାହେଲେ ଗୋଟେ ପଇସା କାମ କରିଆ କଥା ଆଉ କଣ କରିଆ, ମାନେ କଣ ସେ ଫସଲ କିଆରି ବିଷୟରେ ଜାଣିବାକୁ ପଡିବ?
ନାଇଁମ ସେଟା ଖାଲି ସେଇ ଆପ୍ଲିକେସନ୍ ଟା କେମିତି ଚଲା ହଉଚି ମନେକର ଆମେ ଧାନ ପକେଇବା ଧାନରେ କଣ-କଣ ଫର୍ମ ପକେଇବା କଣ-କଣ ଫିଲପ କରିଆ ତା ସବୁ ଶୂନ୍ୟସ୍ଥାନ ସବୁ ଆସେ ହେଲା କି।
ମନେକର ଆମେ ଧାନ ବିଲରେ ଧାନ ଲାଗିଚି, ଆମେ ସେଥିରେ କଣ-କଣ ଆଡ୍
ନାଇଁ-ନାଇଁ ଗୋଟେ ପ୍ଲଟକୁ ଆମେ ଯିବା ସେଠି ଜଣିଆ କେନ୍ତି କଣ ପ୍ଲଟ ଆମର ଏଇଟା ବୋଲି ଆମର ଏଇ ପ୍ଲଟଟା ବେଲି? ସେନ୍ତି କଣ ଜାଣିବା ପାଇଁ କଣ?
ସେ ଦେଇଥିବ ଗୋ ଗୋଟେ ପ୍ଲଟର ରହୁଛି କୋଡିଏ ମିଟର ଡିଷ୍ଟାନ୍ସରେ ରହିଛି ତମେ ଏଇଟାକୁ ସର୍ଭେ କରିପାରିବ ହେଲା କି?
ହଁ।
ଆଉ ଆମେ ଏଇଠୁ ରହିଲେ? କୋଡିଏ ମିଟର ଯେତିକ ହବ ସେଇ ବିଲରେ କଣ ଲାଗିଛି ଆମେ ଜାଣିପାରିବାନି କି କୋଡିଏ ମିଟର ମାନେ ତ ପା ପାଖରେ ଜାଣିପାରିବା। ଆଉ ସେଇଠି ଯାଇକି ଆଉ କୋଡିଏ ମିିଟର ଏଇଠି ଟାଣୁଚ଼ି ବେଲେ ଆମେ ସେଇ ବିଲଠିକି ଗଲେ ଚ଼ଳିବ ନ ଗଲେ ଚଳିବ ଯଦି ଆଗୁଆଗ ଅଛି। ବୋଲେ ସେଇଠିକି ଗଲେ ସେଇ ଆଗକୁ ଆକୁ ଟିକେ ଯୋଉ କୋଡିଏ ମିଟର
କିନ୍ତି ଜାଣିଆ ସେଟା ଆମ କୋଡିଏ ମିଟର ବେଲି ଦେଖେଇବ ବେଲେ ଆମେ କିନ୍ତି ଜଣିବା ସେଟା?
ସେଟା ସେ ଆପ୍ଲିକେସନ ଏକା ଦଉଛି ସେଥିରେ ଲୋକେସନ ବି ଅନ଼ ହବ ନା ଆପ୍ଲିକେସନରେ
ଆଉ ଗୋଟେ ଲୋକେସନ ଟାଇପରେ ଆସିବା ଲୋକେସନ ଦେଖେଇବ ଆଉ
ହଁ ଲୋକେସନ ଦେଖେଇବ କୋଡିଏ ମିଟର ଯେଟା ହଉଥିବ ସେଇଟେ କରାହବ ଯଦି ନ ହଉଥିବ ହେଲେ ବିଲ ବାହାରକୁ ଯିବାକୁ ପଡୁଛି। ଏମିତି ହଉଛି ଆଉ ଯେଠି ଯାହା ଧାନ ଲାଗିି ଥିଲେ ଧାନ ପକା ହବ ପଢଆ ପଡିଥିଲେ ପଢିବା ପକା ହବ ଆମେ ପ୍ରାୟ ଲୋକଙ୍କର ସବୁ ଧାନ ପକେଇଦଉଛୁ।
ଅ ହ ଗୋଟିଏ ଲୋକ ଚାଷରେ ବଲି ତା କୁହନ୍ତୁ ନା କଣ ସେ କଣ ମାନେ ସେ କଣ ପାଇଁ ହୁଏ? ଆମ ସେଇଟା ହେଲେ କଁ ଗମେଣ୍ଟ ପଇସା ଦେବ ଚାଷ ବାଲାଙ୍କୁ ନା ତମମାନଙ୍କୁ ହେଲେ ଯାହା ପଇସା ମିିଳିବ?
ନାଇଁ ଚାଷବାଲାଙ୍କୁ ବେଶୀ ପଇସା ନାହିଁ ଯୋଉମାନେ ସର୍ଭେ କରୁଛନ୍ତି ସେମାନଙ୍କୁ ପଇସା ମିଳିବ ଆମର ସବୁ ସର୍ପ୍ରାଇ ଲାଗିନି କି?
ହଁ।
ସାଟେଲାଇଟରେ ସିନା କେତେଟା ପ୍ଲଟ ଅଛି କଣ ପ୍ଲଟ ଅଛି କଣ ଜଣା ପଡଛି କୋଉ ପ୍ଲଟରେ କଣ ଲାଗିଛି ସ ଆଉ ମାନେ ସାଟେଲାଇଟ ଉପୁରୁ ଆଉ କ୍ଲିଅର ହେଇପାରୁନି ସେଇଥିପାଇଁ ଏଇଟା ଗୋଟେ ଜରିଆ ଗୋଟେ କରାହେଇଯାଇ ଜରିଆରେ ଗଲେ ମାନେ କୋଉଠି କଣ ଲାଗିଛି ଟିକିନିଖି ସହ ଜାଣିପାରିବ ଗମେଣ୍ଟ ଆଉ କେତେ ଜାଗା ଧାନ ଲାଗିଛି କେତ କେତେ ଜାଗା ପଡିଆ ପଡ଼ିଛି। କେତେ ଜାଗାରେ ପୋଖରୀ ହେଇଛି କେତେ ଜାଗାରେ କୂଅ ହେଇଛି କେତେ କେତେଟା ପ୍ଲଟରେ ଘର ହେଇସାରିଲାଣି ଏମିତି ସବୁ ଘାସ ସବୁ ସିଏ ସବୁ ନଉଛନ୍ତି ଆଉ
ହୁଁ ଏଇ ଟାଇପର ତାଲେ ସେ କାମ ଟା
ହଁ ଏଇଟାରେ କରିଦେଇଛି ସବୁ ଆଣିେ ପିଲା ପିଲା ବି କେତେଆଉ ପଇସା କଣ ପାଇଯିବେ ସେଇଟା ଗୋଟେ ଆଉ ପିଲା ବି ଗାଁରେ ବୁଲୁଛନ୍ତି ବେକାରମରିଆ ପିଲା ନା
ହଁ ହଁ।
ଆଉ ବର୍ଷା ଦିନ ତ ସବୁଆଡ ବି କାମ ଫାମ ଡାଉନ ବର୍ଷା ଦିନ ପିଲା କାମ ଫାମ କରିବେ ଦି ପଇସା ହେଲେ ପାଉଛନ୍ତି ପିଲା ପିଲା କାମ କରିଆକୁ ବି ବାଉଳି ହଉଛନ୍ତି। ଆମ ଲୋକାଲ ପିଲା ଆଗ କାମ କରିବା ବାଉଳି ହଉଥିଲେ ଏବେ ଲୋକାଲ ପିଲା କାମ କରିବାକୁ ହଉନାହାନ୍ତି ଯେ ପିଲା ସେ ବାହାରୁ ଆଣି କାମ କିଛି କରାଉଛନ୍ତି ଲୋକାଲ ପିଲା ଝିଅ ଫିଅ ହେଲେ କାମ କରୁଛନ୍ତି ନହେଲେ ସେ ବାହାରୁ ଆଣିକି ପଛେ ପିଲାଙ୍କୁ କାମ ଦେଇକି କାମ କରଉଛନ୍ତି। ମାନେ କାମଟା ନିହାତି ଦରକାର। ନହେଲେ ସେ କାହିଁ ଲୋକାଲ ପିଲା ଯାଉନାହାନ୍ତି କାମ ବନ୍ଦ କରିଦିଅନ୍ତେ କାମ ତ ବନ୍ଦ କର ଦିଅନ୍ତେ ନା ଲୋକାଲ ପିଲା ଯଦି କରୁନାହାନ୍ତି ସେ କଁ ପାଇଁ ବାହାରୁ ଆଣିକି ପିଲା କାମ କରଉଛନ୍ତି?
ଓହୋ ସେଇଟାକୁ ତାହେଲେ ସେ କଥା ସେ କେତେ ଟଙ୍କା ନ ଏଟା କଣ ମିଳୁଛି ପ୍ଲଟରୁ?
ପ୍ଲଟ ଗୋଟା ବା ଆଠ ଟଙ୍କା ଲେଖା ମିଳୁଛି।
ଦିନକୁ ଯାହାଲେ ଜଣେ ଚାହିଁଲେ କେତେ ପ୍ଲଟ କାମ କରିପାରିବ?
ଦିନକୁ ଏବେ ସେ ଲିମିଟ କରିଦେଇଛନ୍ତି ଆଗରୁ ଆମେ ଦୁଇଶହ ତିନିଶହ ପ୍ଲଟ କରିଦେଇଥିଲୁ ଏବେ ସେ ଲିମିଟ କରି ଶହେ ପ୍ଲଟ ଶହେ ପ୍ଲଟରୁ ତମର ଅଧିକ ମଧ୍ୟ କରିପାରିବନି।
ଓହୋ ଟୋଟାଲ ଦିନକୁ ଶହେ ପ୍ଲଟ ହିଁ କରିପାରିବ।
ହଁ ଆମେ ଯୋଉ ଦିନକ ଆଗରୁ ଭାତ ଫାତ ନେଇକି ଯାଉ ଘର ପାଖକୁ ଆସିନଥାଉ। ଭାତ ଫାତ ନେଇକି ଆମେ ସନ୍ଧ୍ୟାବେଳୁ ସକାଳୁ ଯିବୁ ଯେଳେ ସନ୍ଧ୍ୟାବେଳକୁ ଆସୁ ପୁରା ବାର ଘଣ୍ଟା କାମ କରିବୁ। ବାର ଘଣ୍ଟା କାମ କଲେ ଆମେ ଦୁଇଶହ ତିନିଶହ ପ୍ଲଟ କରିଦେଲୁ ସିଏ ଆମକୁ ଡାଉଟୁ କରନ୍ତି ତମେ ଦିନରେ ଆମର ସମସ୍ତେ। ଚାଳିଶ ପଚାଶ ଶହେ ଦଶ ଏମିତି କରୁ ତୁମେ ଦିନକୁ କେମିତି ତିନିଶ ତିିନିଶ ପଚାଶେ ବାଡେଇ ଦଉଛ। ସିଏ ଡାଉଟୁ କରିଛନ୍ତି ଆଉ ତମେ ଅଲଗା ଆପ୍ଲିକେସନ କଣ ୟୁଜ କରୁଛ। ଏମତି କହି ତମେ ଅଧିକ କରିଦବ ହେଇତି ପାଇଁ ସେ ହିସାବ ରେ ଲିମିଟ କରିଦେଇଛନ୍ତି କେବଳ ଆମ ଏଇ ଚାରି ପାଞ୍ଚ ପିଲାଙ୍କ ଲାଗି ସେ ଲିମିଟ କରି ଦେଇଛନ୍ତି। ତାପରେ ହେଇତିରେ ପୁଣି ଗୋଟେ ପିଲା ଆମେ ଖଟିକି ଯେତିକି କରଛୁ ସେ ଶଳା ଗୋଟେ ହ୍ୟାକ୍ କରି କଣ କରି ଅଧିକ କରିଦେଲା ଯେ ଧରା ପଡିଗଲା ସେଇଥିପାଇଁ ଶହେ ଲିମିଟ କରିଦେଇଛନ୍ତି, ଏବେ ଟିକେ ଏଇଆ ଆଉ ନହେଲେ ଆମେ ବେଗେ ବେଗେ ଦିନକୁ ତିନିଶହ ଚାରିଶହ ପ୍ଲଟ କରିଦେଇକି ଆମକୁ ସେଅମାନଙ୍କର ସାତଶ ଆଠଶ ପ୍ଲଟ।
ଟୋଟାଲ ଏବେ ଗୋଟେ ମାନେ ଟୋଟାଲ ଶହେ ପ୍ଲଟ ହିଁ କରିପାରିବୁ। ତାଠୁ ଅଧିକା ଆଉ କରିପାରିବୁନି।
ନା ଆଉ ମୁଁ ଗୋଟେ ଗୋଟେ ପ୍ଲଟ ଆଗରୁ ଗାଁରୁ ଦଉଥିଲେ ଗୋଟେ ଗୋଟେ ଗାଁ ସାତଶ ଆଠଶ ପ୍ଲଟ ଆସୁଥିଲା। ଆମେ ତାକୁ ଦି ଦିନ ତିନି ଦିନ ହିସାବରେ ଆଉ ଗୋଟେ ଗାଁ ଷ୍ଟାର୍ଟ କରଦଉଥିଲୁ ଏବେ ସାତଶହ ଆଠଶହ ପ୍ଲଟକୁ ସାତ ଦିନ ଆଠ ଦିନ କାମ କରିବାକୁ ପଡିବ, ଏଇଟା ଗୋଟେ ଇଏ କରିଦେଲେ ଗୋଟେ
ହଁ ହଁ।
ଏଇଟା ଗୋଟେ ଅସୁବିଧା ହେଇଗଲା ଆଉ ନହେଲେ କାମ ଆଗକୁ ଠିକ ଚାଲିଥିଲା ପୁଣି ଆଗରୁ କୋଡିଏ ମିଟର ଟା ପଚାଶ ମିଟର ଦେଇଥିଲା।
ହଁ।
ମାନେ ତମେ ବିଲ ଠୁ ପଚାଶ ମିଟର ଦୂରରେ ଥାଇକି ବି ସର୍ଭେ କରିପାରିବ।
କରିପାରିବ ଏବେ
ଏବେ କୋଡିଏ ମିଟର କରିଦେଇଛି ପୁଣି ଦିନକୁ ଶହେଟା ପ୍ଲଟ କରିଦେଇଛି ଭାଇ ଅସୁବିଧା ତଥାପି ଦିନକୁ ଶହେଟା କଲା ବେଳୁକୁ ଡେଲି ଆଠଶ ଟଙ୍କା ହେଲାନିକି ତେଲ ପାଣି ଖାଇବା ପିଇବା ଯାଉ ଦୁଇ ଶ।
ଆଉ ଗୋଟେ ଛଅଶହଟଙ୍କା ଡେଲି ବାହାରି ପଡିବ, ଆଉ ତିନ ଆଉ ତାର କାମ କରିବ କି। ହ
ନାଇଁ ନାଇଁ ଖାଇବା ଫାଇବା ନେଇକି ଯିବ ହଁ।
ହଁ ଠିକ ଅଛି ଆଉ ନାଇଁ ଭାଇ କହିବେ ସର୍ଭେ କାମ ଆସିଲା ମତେ ଜଣେଇବେ ଆଉ।
ହଁ ବାହାରିଲେ କହିବା ପିଲା ଏ କାମ କରିବାକୁ ପିଲା ହଉନାହାନ୍ତି କାମ କରିବାକୁ।
ନାଇ ସେ ମତେ ଟିକେ ଜଣେଇବେ ଟିକେ କି ସର୍ଭେ କାମ ହେଲା ବେଳକୁ ମୁଁ ଏଥର କରିବି ତ।
ହଁ ହଁ ଆସିବ ଗାଁକୁ ଦି ମାସ ତିନ ମାସେ ସାଙ୍ଗ ହେଇକି ଯିବାହାରି ଯୁଆଡେ ଯିବା ସାଙ୍ଗ ହେଇ କାମ କରି ଯୋଉ ଗାଁ ଧରିବା ପାଖା ପାଖି ଗାଁ ଦିଟା ଧରି ପକେଇବା ସାଙ୍ଗ ହେଇ ପଳେଇବା ହେପଟ ଗାଁକୁ ଆଉ।
ଅ ହ ଠିକ ଅଛି।